ହୁଁଁ ହୁଁ।
ମୋ କଥା ଶୁଭୁଛି ତ?
ହଁ ହଁ ହଁ ସୁବା ଯାଉଛି।
ସ୍ୱୟଂ କଣ କରୁଛନ୍ତି?
ହଁ ରୋଷେଇ କରିଥିଲି ଆଉ।
ଆଛା ଆଉ ସବୁ ଭଲ?
ହଁ ଭଲ ସବୁ।
ଆଚ୍ଛା ଅଇକି ଆପଣ ମୋ ସହିତ କଥା ହେଇପାରିବେ ତ?
ହଁ ହଁ କଥା ହେଇପାରେ ଫ୍ରି ଅଛି କୁହନ୍ତୁ?
ମୁଁଛା। ଆଜି ଆମେ ଟିକେ ଗାଁ ର ରହିବ ଶୈଳୀ ଜୀବନ ଶୈଳୀ। ଆଉ ସହରର ଜୀବନ ଶୈଳୀ ତା ଉପରେ ଟିକେ କଥା ହବ।
ହଁ ହଁ କୁହନ୍ତୁ?
ଆଚ୍ଛା ଦେଖନ୍ତୁ? ମାନେ ମୁଁ କହିବା କଥା ଭାରତ ହଉଛି ଗୋଟେ ଗାଁ ବହୁଳ ଦେଶ ଦେଖନ୍ତୁ ମାନେ ଭାରତ ବି ନ ହଉ ଆମ ଓଡିଶାକୁ ଦେଖନ୍ତୁ ଓଡିଶାରେ ଓଡ଼ି ତା କଣ ନା ଗାଁ ବହୁଳ ଦେଶ। ଗାଁ ଗ ଗାଁ ଗୁଡିକୁ ନେଇକି ହିଁ ସେ କଣ ହେଇଛି ନା ଯାହା ହେଲେ ଇଏ ହେଇଚି ବୁଝିପାରୁଚନ୍ତି ନା?
ହଁ।
ଯେହେତୁ ସୃଷ୍ଟି ହେଇଚି ଯଦି ଆମେ ଦେଖିବା କଣ ନା ଓଡିଶାର ଅଧିକାଂଶ ଲୋକ ଗାଁରେ ରୁହନ୍ତି ଠିକି ଅଛି। ହ୍ୟାଲୋ ଯଦି ଆମେ ଗ୍ରାମୀଣ ଜୀବନ କହିବା ଗ୍ରାମୀଣ ଜୀବନ ଯଦି ଆମେ କହିବା ତାହେଲେ ପ୍ରାକୃତିକ ପରିବେଶ ଜଙ୍ଗଲ ତାଙ୍କର ସରଳତା ତାଙ୍କ ଶାନ୍ତିପୂର୍ଣ୍ଣ ଜୀବନ ଯାତ୍ରାକୁ ବୁଝାଏ ଠିକି ଅଛି।
ହଁ ହଁ ହଁ।
ଗାଁ ର ଜୀବନ ଶୈଳୀ ସହରର ଜୀବନଶୈଳି ଠାରୁ ବହୁତୁ ଭିନ୍ନ କାହିଁକି ନା ସହରରେ କୋଳାହାଳ ଯାନ୍ତ୍ରିକ ଜୀବନ ଥାଏ ଠିକି ଅଛି କିନ୍ତୁ ଗାଁ ରେ ଯୋଉଟା ନଥାଏ ଗାଁ ରେ ଗୋଟେ ଶାନ୍ତିପୂର୍ଣ୍ଣ ଜୀବନ ଯାପନ ଜଣେ ଚାହିଁଲେ କରିପାରିବ।
ଗାଁରେ ଦେ ଦେଖ ଗାଁରେ ଆମେ କଣ ନା ସବୁ ଜିନିଷଟା ଆମେ ପାଇପାରୁ ଗାଁରେ। ସହରରେ ମାନେ କିଛି ବି ସେଇଟା ମାନେ ମିଳେ ଅବଶ୍ୟ କିନ୍ତୁ ଗାଁ ର ଖୁସି ଟା ସହରରେ ମିଳେନି। ଗାଁ ରେ ଯେମିତି କା ଆମେ ଦେଖ ଆମେ ପୋଖରୀରେ ଗାଧେଇବା ମାନେ ସବୁଆଡେ ବିଲକୁ ଯିବା ବୁଲାବୁଲି ଇଆଡେ ସିଆଡେ ମାନେ ବୁଲା ବୁଲି କୁନ୍ତନ୍ତି ମାନେ ଖୁସି ଗୋଟେ ଲାଗେ। ସହରରେ ମାନେ ଆମେ ମାନେ ସେ ଖୁସି ଟା ଆମେ ପାଉନୁ।
ଆଛା ଆପଣଙ୍କ କହିବା କଥା କି ଗାଁ ର ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ। ସେଇଟା ସ ମାନେ ଭରପୁରୁ ରହିଥାଏ ଠିକି ଅଛି କାହିଁକି? ନାର ଖୋଲା ଆକାଶ ଜୁଆଡେଅନେଇବି ଖୋଲା ଆକାଶ ଥାଏ। ସ ଆଉ ଯୁଆଡେ ଅନେଇବେ ସଜକ୍ଷେତ ଦେଖିବାକୁ ମିଳେ। ଛୋଟ ଛୋଟ ପାହାଡ ନଈ ନାଳ ଯାହାକି ଗାଁ ଶୋଭା ଟା ଥାଏ। ଗାଁକୁ ଦୁଇ ଗୁଣିତ କରିଦେଇଥାଏ ମାନେ ଭଲ ପାଇବାକୁ ବାଧ୍ୟ କରିଦିଏ। ଠିକ୍ ଅଛି।
ହୁଁ।
ବାୟୁ ମଣ୍ଡଳ ମୋ ସହରରେ ପ୍ରଦୂସଣ ମୁ ମାନେ ପ୍ରଦୂଷଣ ନଥାଏ ପ୍ରଦୂଷଣ ମୁକ୍ତ ଥାଏ ଆପଣ
ହ୍ୟାଲୋ। ହ୍ୟାଲୋ।
ଖାଇବା ପିଇବା କୋଣସି ହ୍ୟାଲୋ।
ହୁଁ ହୁଁ କୁହନ୍ତୁ?
ହ୍ୟାଲୋ ଖାଇବା ପିଇବାର କୋଣସି ଠିକି ଠିକଣା ନଥାଏ। ସେଠି ଗାଁ ରେ କଣ
ହୁଁ।
ଗାଁ ର ଜି ଜୀବନର ମୁଖ୍ୟ ଆଧାର ହଉଚି କୃଷି ମାନେ ଗାଁ ଯଦି ଗୋ ଟେ ପରିବସ ଶହେଟା ପରିବାର ଅଛନ୍ତି ତା ଦେହରୁ ସତୁ ଦଇଟା ପରିବାରର ଲୋକ କୃଷି କୃଷି ଉପରେ ନିଭର ଶିଳ କୃଷି କରିକି ହିଁ ସେ ସେଠୁ କଣ, କରନ୍ତି ଚଳ-ଅ-ନ୍ତି। ତାର ହୃଷିପତ୍ରମାନେ କଣ କରନ୍ତି ନା ଗୋପାାଳନ କରନ୍ତି ଅ-ଅ ମ ଚାଷ କରନ୍ତି ଘର ଯଦି ଏ ହେଲା ଦେଖୁଥିବେ ଲୋକମାନେ